ଓ, ଆଏ
ହଁ ସାଙ୍ଗ କଣ କରୁଚୁ?
ଏଇ ବସିଛି ଆଉ, କଣ କରିବି?
ଆଚ୍ଛା, ଆଉ କଣ ଖାଇଚୁ?
ଏଇ ସନ୍ଧ୍ୟା ବେଳେ ଚା ବିସ୍କୁଟ୍ ଖାଇଥିଲି ଆଉ।
ଆଚ୍ଛା ଆଉ ଆଜି ଦିନ ତୋର କେମିତି କଟିଲା?
ବହୁତ ବଢିଆ, ପୁରା ଭଲସେ କଟିଲା।
ଭଲସେ କଟିଲା।
ହୁଁ।
ଆଉ କଣ ସବୁ ଭଲ ନା?
ହଁ ସବୁ ଭଲ, ଆଉ ତୋର ସବୁ ଭଲ ନା?
ହଁ ମୋର ସବୁ ଭଲ।
ଆଉ କେମିତି କଣ ଅଛୁ କାହିଁ ଆଉ ଫୋ-କଲ୍ ଫଲ୍ କରୁନୁ କିଛି ନାଇଁ? ପୁରା ଭୁଲି ଗଲୁଣୁ ଆଉ।
ନା ଟିକେ ବ୍ୟସ୍ତ ଥିଲି ଆଉ, କଲ୍ କରିପାରୁନଥିଲି ଆଉ।
ଆଉ ଘରେ ସମସ୍ତେ କେମତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ। ତୋମ ଘରେ?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି। ହଁ ମୁଁ ଟିକେ ବେଳେ ବେଳେ ଖରାପ ହେଇଯାଉଛି ଆଉ। ଏଇ କେତେବେଳେ ଦେହ ଖରାପ ହେଇଯାଉଛି କି କଣ ଏମିତି ଆଉ।
ହଁ ଆଚ୍ଛା ଆଉ ଏବେ ଠିକ ଠୃକା ଅଛି ନା ସବୁ?
ହଁ।
ଅଁ, ହଁ ଆଉ ଆଉ ଆଜି ଦିନ ତୋର କେ-କେମତି କଣ କଟିଲା?
ହଁ ଭଲ ଯାଇଥିଲୁ ଆଜି ଆମେ ଟିକେ ବଜାର ବୁଲିବା ପାଇଁ। ଆଉ ହଉଛି ବୁଲିି ବୁଲାବୁଲି କରିକି ଆସିଲୁ ପୁରା ବଢିଆ, ପୁରା ମଜା କରିକି ଆସିଲୁ ଆଉ।
ଆଛା ବଢିଆ ଏଞ୍ଜୟ କରୁଛ ଆଉ
ହଁ ଆଉ ଖରାବେଳେ କଣ ଖାଇଥିଲୁ?
ଖରା ବେଳେ ଆମର ଆଜି ହେଇଥିଲା ଭାତ ହେଇଥିଲା ଡାଲି ହେଇଥିଲା ଆଉ ଦହିିବାଇଗଣ ହେଇଥିଲା ଆଉ ହେଲା ସାଲାଡ ହେଇଥିଲା ଆଳୁ ଭର୍ତା ହେଇଥିଲା ଆଉ ଆମ୍ବ
ହୁଁ। ମୁଁ ଆଜି ଖରା ବେଳେ ଯାଇଥିଲି ଯୋଉ ବଜାର ବୁଲିବା ପାଇଁ ଆସିଲୁ ଯେହେତୁ ଏତେ ଖରା ହଉଥିଲା ସେଇଥିପାଇଁ ଆସିକି ଘରେ ପଖାଳ ଖାଇଥିଲୁ ପଖାଳ ଶାଗ ଭଜା ହେଇଥିଲା ବଡିଚୁରା ହେଇଥିଲା ଆମ୍ବ କାକୁଡି ଏଇ ସବୁ ଆଉ
ସବୁଠୁ ବେଷ୍ଟ ଖାଇବା ଆଉ
ଇନ୍ତି ସବୁ ତାପରେ ଆ ମାନେ ତୁ ପା ଆଇଁଷ ଭଲ ପାଉ ଆଇଁଷ ଘର ଆଜି କେମିତି ସାଧା ଆଜି ପୁଣି ଆଇଁଷ ବାରରେ?
ଅ ଆଜି ଆମର ଆମର ଆକ୍ଚୁଆଲି ସଣ୍ଡେ ରେ ଏବେ ମାନେ ରବିବାର ଖାଉନାହାନ୍ତି ଆଇଁଷ ଖାଉନାହାନ୍ତି ଏଥର ସୂର୍ଯ୍ୟଙ୍କ ପୂଜା କରୁଛନ୍ତି ତ ସେଥିପାଇଁ ଆମର ଆଇଁଷ ଛାଡି ଦେଇେଇଛନ୍ତି ଗୋଟେ ବର୍ଷ ହେଲାଣି ରବିବାର ଛାଡି ଦେଇଛନ୍ତି ଆଉ ଖାଲି ବୁଧବାର ରେ ଶୁକ୍ରବାର ଖାଉଛୁ ଆଇଁଷ ଆଉ
ହଁ
ଆଉ ମାର୍କେଟ ରେ ଆଜି କଣ ସବୁ ଆଣିଲ ରଜ ପାଇଁ ସପିଙ୍ଗ କରିଥିଲ ନା ସେମିତି ନର୍ମାଲ ବୁଲିବାକୁ ଯାଇଥିଲା?
ହଁ ଏମିତି ମାନେ ଏମିତି ଖାଲି ରେ ବୁଲିବା ପାଇଁ ଯାଇଥିଲୁ ଟିକେ ଇଚ୍ଛା ହେଲା ବହୁତ ଦିନ ହେଲାଣି ଯାଇନଥିଲୁ ସେଇପାଇ ଯାଇଥିଲି ଆଉ।
ଆଛା ଆଉ ରଜ ସ୍ପେଶାଆଲ କଣ ଅଛି?
ହଁ ରଜ ପାଇଁ ସେମିତି କିଛି ନାହିଁମ?
ଆଉ?
ଏ ଯାଇଥିଲ ମୁଁ ଭାବିଲି ଯେତେବେଳେ ଯାଇଥିଲି ତୋ ପାଖକୁ ଫୋନ କରିଥାନ୍ତି ତାପରେ ମୁଁ ଭାବିଲି ତୁ କଣ କରିଥିବୁ ମୁଁ ଆଉ ସେଇଥିପାଇ ଆଉ ଫୋନ କଲିନି।
ଆଚ୍ଛା। ମୁଁ ଟିକେ ବ୍ୟସ୍ତ ଥିଲି ତ ସେଥିପାଇଁ କଲ କରିନଥିଲି। ଆଉ ରଜାରେ ଆସୁନ ଏପଟକୁ ବୁଲା ବୁଲି କରିବା ପାଇଁ ଭଲ ହବ?
ହଁ ଦେଖିବା ଆଉ କେବେ ଗୋଟେ ଯିବି ଆଉ
ହଁ ଏବେ କଣ ରଜାରେ ପ୍ଲାନିଂ ଶିଖିିବା ଦିଦି ହବ ଭଲ ମଜା ଲାଗିବ ଆଉ
ହଁ କେ ଆମର ତ ହଉଛି ଯୋଉ କଣ କହିଲୁ ଯୁକ୍ତ ଦୁଇ ପରୀକ୍ଷା ପରେ ତ ହଉଛି ସମସ୍ତେ ସବୁ ପା ଅଲଗା ଅଲଗା ହେଇଗଲେ ମାନେ କିଏ କଣ ପଢିଲେ କିଏ କଣ ନ ପଢିଲେ ଆମେ କେହି କିଛି ଜାଣିନୁ କାହା ସହିତ ବି ଆମର ଫୋନ ରେ ବି କଥାବାର୍ତ୍ତା ନାହିଁ ଆଉ କେମିତି ଜାଣିବୁ ଆଉ ମୁଁ କାଲି ଜାଣିଛି ଯାଉଛି ତୁ ଗୋଟେ ନର୍ସିଂ କରିଥିଲୁ ବୋଲି ଏବେ ସେଇଟା କମ୍ପ୍ଲି କରି କରିବୁ ନା ଅଲଗା କଣ କରିବୁ
ମୁଁ ସେଇଟା ଚାଲିଛି ତ କମ୍ପ୍ଲିଟ କରିଦବା ଆଉ
ହୁଁୁଁ
ଆଉ ତୋର ଏବେ କଣ ପଠା ପଢି ଚାଲିଛି
ମୁଁ ବା ସେଇ ଯୁକ୍ତ ମାନେ ଏବେ ହଉଛି ଆୟ ସାରିଲା ଏବେ ବି ଏ କରୁଛି ଆଉ
ଆଚ୍ଛା ଆଚ୍ଛା
ଆଉ ଆଜି ସକାଳୁ ତୋର ସନ୍ଧ୍ୟା ଯାଏଁ କଣ କେମିତି କଟିଲା ଭଲରେନା।
ହଁ ଭଲରେ
ମୋରବି ସେଇ ଭଲରେ ସକାଳୁ ଉଠି ନିତ୍ୟକ୍ରମ ନିଜର ସାରି ଗାଧୁଆ ପାଧୁଆ କରି। ତାପରେ ଜଳଖିଆ ଫଳଖିଆ ଖାଇ ପୁରା ବସିଥିଲି ଆଉ ତାପରେ ସ ଟିକେ ମାଙ୍କ ସାଙ୍ଗରେ ଟିକେ କାମ କରିଦେଲି କାମ କରିଦେଇକି ଯା ଆମର ତାପରେ ଖାଇବା ହେଇଗଲା ଖାଇଲୁ ଖରାବେଳେ ଖାଇ ପିଇକି ଶୋଇପଡିଥିଲି।
ତୁ ମାଙ୍କ ସହିତ କଣ ମାନେ ସାହାଯ୍ୟ କଲୁ
ଆଉ ଆଉ ହଁ ସାହାଯ୍ୟ ବୋଲି ଏମିତି ସେଇ ଦହି ବାଇ ଗଣ ହଉଥିଲା ଟିକେ ଦହିଟା ଯୋଉ ତେଲରେ ଛଣା ହୁଏନାକି ସେଇଟା ଟିକେ ବାଇଗଣିଟାକୁ ଟିକେ ଛାଣି ଦଉଥିଲି। ତାପରେ ହେଲା ଆଉ ଟିକେ ଡାଲିଟା ଯୋଉ ଫୁଟାହୁଏ ପିଆଜ ରସୁନ ଫୁଟ ଫୁଟଣ ମୁଟଣ ଦେଇକି ସେମିତି ଟିକେ କରିଦେଉଥିଲି ଟିକେ ହେଲ୍ପ କରିଦଉଥିଲି ଆଉ
ହାଲୋ।
ହୁଁ ହୁଁ
ଦେହ ପା ଭଲ ଅଛିନା ତୋର।
ହୁଁ ଦେହ ଭଲ ଅଛି ତୋର
ଆଉ
ହୁଁ ମରବି ଭଲ ଅଛି।
ଆଉ ତା ମାନେ ସବୁ ସାଙ୍ଗ ମାନଙ୍କ କତିକି କଲ କରୁଛୁତ।
ହଁ ସେମିତି କଥା ହଉଛି ସମସ୍ତେତ ପଢା ପଢିରେ ବ୍ୟସ୍ତ ରହୁଥିବେ। କାହା ପାଖରେ ଏତେ ଟାଇମ ନାହିଁ କେତେବେଳେ କେମିତି ଆଉ
ହଁ। ଏଁ ମାନେ ଏଁ କଣ କହିଲ ଏଁ ଉୁଁ? ମାନେ ଯୋଉ ଯାଏଁ ଆମେସବୁ ସାଙ୍ଗ ହେଇଥିଲେ ଗୋଟେ ଅଲଗା ପ୍ରକାର ଇଏଥିଲା ତାପରେ ସବୁ ଅଲଗା ହେଇଗଲା ପରେ ମାନେ
ପୁରା ଅଜବ ଲାଗୁଛି ମାନେ ବହୁତ ଅଲଗା ମାନେ ଆଉ ମଜା ଲାଗୁନି ଆଗ ପରିକା
କଣ କରିବା ସମସ୍ତଙ୍କୁ ଦିନେନା ଦିନେ ଅଲଗା ହବାକୁତ ପଡିବ ଆଉ ଆଉ ସବୁବେଳେ ଯାଇକି ସଙ୍ଗ ସାଙ୍ଗରେ ରହିପାରିବା।
ତାତ ଠିକ କଥା ଅଲଗା ଯୋଉଦିନବି ହେଲେ ସବୁ ହବ। ଆଉ ଆଉ ଘରେ ସମସ୍ତେ କଣ କେମିତି କଁ ଅଛନ୍ତି।
ହଁ ଘରେ ସମସ୍ତେ ଭଲ ବାପା ଘରେ ନାହାନ୍ତି। ଆଉ ମୋ ମା ମୁଁ ଆଉ ମୋ ଭାଇ ଘରେଅଛୁ ଆଉ ମୋ ଜେଜେ ଜେଜେମା। ଆଉ ଏମିତି ଆଉ ମୋ ମା ତାର ଏବେ କଣ ରୋଷେଇ କରିଥିବ ଆଉ
ଉୁଁ ହୁଁ ଆଉ ଜେଜେ ଜେଜମାଙ୍କ ଦେହ ଭଲ ଅଛିନା।
ହଁ ଭଲଅଛି ଏଇ ମଝିରେ ମଝିରେ ଟିକେ ଜେଜଙ୍କ ଦେହ ଖରାପ ହେଇଥିଲା। ଏବେ ଭଲ ଅଛନ୍ତି।
ଅଁ ହଁ ହଉ ଆଉ ରାତିରେ ତତେ ରୋଷେଇ କରିବାକୁ ଭଲ ଲାଗେ ତୁ କଣ କଣ ଜାଣିଛୁ ରୋଷେଇ ଠିକ ରେ?
ବେଶୀ କାଲି ବେଶୀ ରୋଷେଇ କିଛି ଶିଖିନି। ତ ସେମତି ନର୍ମାଲି ଯେମିତି କି ମାନେ କଣ। ଉଁ ମାନେ ଏମିତି ନର୍ମାଲ ରୋଷେଇ କରିବାକୁ ଟିକେ ଭଲ ଲାଗେ ଯେମତି ଏଇ କଣ ଶାଗ ଭାଜି ମାନେ ଭାଜିବା ଶିଖିଛି ମାନେ ଭ ଜା ଯୋଉ ମାନେ ଯେ କୌଣସି ବି ଭଜା ଭଜି ହଉ। ତାକୁ ରୋଷେଇ ଶିଖିଛି ଭର୍ତ୍ତା କରି ଶିଖିଛି। ଏମିତି ଆଉ ଡାଲି କ ଡାଲି ଭାତ ଏଇ ସବୁ ଶିଖିନି।
ଆଉ ହଉ।
ମୁଁ ତୁ ଏଵେ କଣ ନୂଆ ନୂଆ ରୋଷେଇ ଶିଖିଲୁନୁ କି?
ହଁ ମୁଁ ବି ସେଇ ନର୍ମାଲି ପିଟା ଟିକେ ଭଲସେ ଜାଣିଛି ଭଜା ଆଉ। ଡାଲି ଫାଲି ଫୁଟେଇବା ପାଗ ଫାଗ ଏଇଗୁଡା ଆଉ। ଆଉ ତରକାରୀ ଉପରେ ସେମିତି ବେଶୀ କିଛି କରିନି କେବେ ଜାଣିନି।
ଏତିକି ରୋଷେଇ ଶିଖିଛି ମତେ ଲାଗୁଛି ମୁଁ ମାନେ ପୃଥିବୀରେ ସବୁ କିଛି ଶିଖି ଦେଇଛି ଜାଣି ଦେଇଛି ଆଉ
କିଛି ନା ସେଥିପାଇଁ ଲାଗୁଛି ଯେତେବେଳେ ସବୁ କାମ ଶିଖିଯିବୁ ସେତେବେଳେ ଆଉ ଲାଗିବନି।
ଆପରେ ଉ ମତେ କିନ୍ତୁ ମାନେ କଣ ରୋଷେଇ ମାନେ ମୁଁ ଟୋଟାଲ ରୋଷେଇ କିଛି ଶିଖିିନଥିଲି ଜମା ବି ରୋଷେଇ କିଛି ଶିଖିିନଥିଲି। ଏବେ ଏତିକି ଯୋଉ ରୋଷେଇ ଶିଖିଚି ଯେତେବେଳେ ରୋଷେଇ କରେ ମାନେ ବିଶ୍ଵାସ କର ମତେ ବହୁତ ଖୁସି ଲାଗେ ଯେମିତି ସବୁ ଖୁସି ମୋ ପାଖରେ।
ଆଚ୍ଛା। ଆଉ ତୋ ଭାଇ କଣ ପଢ଼ୁଛି ଏବେ?
ମୋ ଭାଇ ଏବେ ସେଇ ଯୁକ୍ତ ଦୁଇରେ ଆଡ଼ମିସନ କରିଛି ପରା ପଢ଼ୁଛି। ଏଇ ବେ ମାନେ ଏ ହଉଛି କଣ ଶେଷ ପରୀକ୍ଷା ଦବ ଆଉ ଯୁକ୍ତ ଦୁଇରେ ଶେଷ ପରୀକ୍ଷା ଟା ଦବ ଆଉ।
ହଁ ହଁ। ଆଉ ତୋ ଯୋଉ ଦିଦି ବାହା ହେଇଥିଲେ ସେ କେମିତି ଅଛନ୍ତି ଏବେ ଭଲନୁ?
ହଁ ଭଲ ସେ ତ ଏଇ ମାନେ ଦଶ ତାରିଖ ଦିନ ଆସିବ ରଜ ପାଇଁ।
ଓହୋ ଭଲ ଆଉ ରଜରେ ଦିଦି ମାନେ ଆସିଲେ ପୁରା ବଢ଼ିଆ ଖୁସି ଲାଗେ ଘରେ ଆଉ।
ପୁର ମଜା ମସ୍ତି ତାପରେ ତାଙ୍କର ଯଦି ଝିଅ ପୁଅ ଥିଲେ ଯଦି ସିଏ ଆସିବେ ତ ସେ ଆଉ ଗୋଟେ ଅଲଗା ପ୍ରକାର ପୁରା ମଜା ଆସି।
ତ ମଜା ଲାଗେ ସେମାନେ ପୁରା ଛୋଟ ଛୋଟ ନା ତାଙ୍କୁ ପୁରା ତାଙ୍କ ସାଙ୍ଗରେ ବହୁତ ଟାଇମ୍ ସ୍ପେଣ୍ଡ ହେଇଯାଏ। ଟାଇମ କେତେବେଳେ ସରିଯାଏ ତାଙ୍କୁ ଧରିିକି ଖେଳିକି ବୁଲେଇ ଜଣା ପଡ଼େନି।
ହ ତାଙ୍କ ସହିତ ଖେଳାବେଳ କରି ପୁର କୁଆଡ଼େ ଦିନ ଗୁଡା ପଳେଇବ ଜଣା ବି ପଡି଼ବନି।
ହଁ ବା।
ମାନେ କଣ କହିଲୁ ମାନେ ତାଙ୍କ ସହିତ ପାକ ପାଠ ଟା ପଢ଼ିଲେ ଯେତିକି ମାନେ କଣ ଭଲ ନ ଲାଗିବ ଯେତିକି ମାନେ ଇଏ ଅଲଗା ପ୍ରକାର ଲାଗିବ ମାନେ ହେ ସେତିକି ଥଉ ଆଉ କିଏ ପଢ଼ୁଛି ଯେମିତି କହିଦବା କିନ୍ତୁ ତାଙ୍କ ସହିତ ଖେଳିଲେ ସବୁ କିଛି ଭୁଲିଯିବି।
ହଁ ସେମିତ ହୁଏ। ସେମାନେ ପୁରା ଛୋଟ ଥାଆନ୍ତି ନା ଖେଳିବାକୁ ଭଲ ମଜା ଲାଗେ।
ହୁଁ।
ଆଉ ସେମାନେ ଆସିଲେ ବି ରାତିରୁ ଦିନ କେମିତି କଟିଯାଏ କିଛି ଜଣା ପଡ଼େନି ତାଙ୍କ ସାଙ୍ଗରେ ଖେଳି ବୁଲି ନାଚିକି।
ହଁ।
ଆଉ, ଆଉ ଆଜି ରାତିରେ କଣ? କଣ ଆଣ୍ଟି କଣ କରୁଛନ୍ତି ଘରେ?
ରାତିରେ ତ ଆମର ସବୁବେଳେ ରୁଟି ହୁଏ, କିନ୍ତୁ ଆଜି ବି ସେଇ ରୁଟି ହେଇଥିବ। ତା ସହିତ ଆଉ କଣ ହେଇଥିବ କି ହେଇନି ମାନେ ରୋଷେଇ ଏବେ ମୋ ମା କରୁଛି। କଣ କର ମୁଁ ବି ଠିକ୍ ସେ ଜାଣିନି। ଆଉ ଦେଖିଲେ କି ମାନେ ଖାଇଲେ ଜାଣିବି ଆଉ। କଣ ରୋଷେଇ ହେଇଛି ଆଉ।
ଆଚ୍ଛା ଆଚ୍ଛା। ଆମର ବି ଏପର୍ଯ୍ୟନ୍ତ କିଛି ହେଇନି। ଆମର ସବୁବେଳେ ସାଢେ ଆଠଟାରେ ରୁଟି କରାଯିବ ତାପରେ କଣ ତର କାରୀ ନହେଲେ ଭଜା ଫଜା ହେଇଯାଏ ଆଉ। ରାତିରେ ପୁରା ହାଲକା ହାଲକା ଖାଇବା ହୁଏ ଆଉ।
ତାମର ବର୍ଷା ହେଇଥିଲାନା?
ବର୍ଷା ଆମର।
ହଁ
ହଁ ଆଜି ଜୋରେ ବର୍ଷା ହେଇଛି। ତମର ସେପଟେ ହେଇଛି ନା?
ହଁ ଆମର ବି ଏପଟେ ବର୍ଷ
ବର୍ଷାଠୁ ବିଜୁଳି ଘଡ଼ ଖଡି଼ ଅଧିକ ମାରିଛି। ବିଜୁଳି ଘଡ଼ଘଡି ପୁରା ଜୋରେ ଲାଗିଛି ବର୍ଷା ଯେ ତିକି ହେଇନି ପୁରା ଘଡ଼ଗଡି଼ ଫଡ଼ଗଡି଼ ଅଧିକ ଲଗେଇ ଦେଇଛି।
ଓହୋ ମାନେ ଗାଁରୁ କିଛି ନେଇନି ତ ସମସ୍ତେ ଭଲ ଅଛନ୍ତି ତ?
ହଁ ହଁ, ଅଛନ୍ତି।
ଓହୋ। ହଉ ତମେ ଯାଅ କଣ ପଢ଼ାପଢି଼
ହଁ ହଁ, ହଉ ତମେ ଆଉ କେତେବେଳେ କଥା ହବା ଆଉ।
ଆଚ୍ଛା